ହାଲୋ।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
ଶୁଭୁଚି?
ହଁ ଶୁଭୁଚି।
ହଁ ଇଏ ଯେ ତମେ ଯୋଉ ବିଷୟରେ କଥା ହବା, ଖାଦ୍ୟ ବିଷୟରେ କଥା ହବା। ହୁ। ତ ଆମେ ଯେମିତି ଦେଖୁଚୁ ଲୋକମାନେ ବହୁତ ପ୍ରକାର ସୁସ୍ୱାଦୁ ଖାଦ୍ୟ ଖାଆନ୍ତି ନାଇଁ। ତ ସେଥିରୁ ଗୋଟେ ଅନ୍ୟତମ ସୁସ୍ୱାଦୁ ଖାଦ୍ୟ ହଉଚି ବିରିୟାନୀ। ବିରିୟାନୀ ବି ମୋର ବହୁତ୍ ଫେଭରେଟ୍। ବିରିୟାନୀ ଖାଇବାକୁ ବହୁତ ଭଲ ଲାଗେ। ଆଉ ଆପଣ ବି ଏ ସେଇ ବିରିୟାନୀ ବିଷୟରେ ଯଦି କିଛି କହିପାରିବେ ବିରିୟାନୀ କେମିତି ତିଆରି ହୁଏ? କଣ କହିଲେ ଶୁଣିବା।
ଆଜ୍ଞା। ହଁ ବିରିୟାନୀ କରିବାକୁ ହେଲେ ପ୍ରଥମେ ବି ବିରିଆନୀ ଚାଉଳ ଆଣିବାକୁ ପଡ଼ିବ। ଯୋଉଟାକି ଏମତି ସରୁ ଟାଇପ୍ ର ନହେଲେ ବି ଉଁ ଏମତି ଆମେ ନର୍ମାଲି ଯେମତି ଖାଉଛନ୍ତି ମାନେ ଅରୁଆ ଚାଉଳ ଯେମିତି ଭାତ କରିକି ଖାଉଛନ୍ତି, ସେମିତି ଅ-ଅରୁଆ ଚାଉଳ ନହେଲେ, ବି ଟିକେ ତାଠୁ ଟିକେ ଲମ୍ବା ଟାଇପ୍ର ଏମିତି ଫାଇନ୍ ଉଁ ଅରୁଆ ଚାଉଳ ତଳ ହୁଁ, ସେମତି ସେମତି ନବେ। ଆଉ, ତାର ଏନ୍ତି କ୍ଵାଣ୍ଟିଟି ଅଛି। ମାନେ ହୁଁ, କେମିତି ଆଁ ଯଦି ଆପଣ-ଅ କିଲେ, ଚାଉଳ ନେଉଛନ୍ତି, ତାହେଲେ ତା ତା ସହିତ ମୋତେ ମାନେ ଆମର କୁକୁଡ଼ା ମାଂସ ଯଉ କହୁଛନ୍ତି। ଚିକେନ୍ ମାନେ ତାର ଯଦି, ତାର ଯଦି ଆପଣ ଦି କେଜି ନବାକୁ ପଡ଼ିବ। ମାନେ ଗୋଟେ କେଜି ଚାଉଳରେ ଦି କେଜି କୁକୁଡ଼ା ମାଂ ସ ନେବେ।
ଗୋଟେ କେଜି ଚାଉଳରେ, ଦି କେଜି କୁକୁଡ଼ା ମାଂସ। ଆଉ ଦି କେଜି ଚାଉଳ, ଆରେ ଦି କେଜି ଜି ମାଂସ ହବ, ହବନି?
ସେମିତି ବି ହେଇପା, ହଁ ହେଇପାରିବ, ସେମିତି ସେମିତି ବି ହେଇ ପାରିବ। ଆ-ଆମେ ଯଦି, ଘରେ କରିକି ଖାଉଛନ୍ତି। ଆଉ
ହୁଁ।
ଉଁ କେତେଜଣଙ୍କୁ ବେଶୀ ମାନେ-ଏ, ମାଂସ ଥିବାର ପସନ୍ଦ କାହା କା ତା କୁ ଭାତ ବି ଚାଉଳ ବେଶୀ ଥିବାର ପସନ୍ଦ। ତେଣୁ ଘର ଦେଖିକି, ସେଇ ଅନୁସାରେ କରାଯାଏ। କିନ୍ତୁ ତାର ମେନ୍ ହଉଚି ଅଁ ଗୋଟେ କେଜି ଚାଉଳରେ ଦି କେଜି ଚିକେନ୍। ଅଁ ମାନେ କୁକୁଡ଼ା ମାଂସ ଆପଣ ଦେଇକି କରି ଉଁ ସେଇଟାକୁ, ଉଁ ସେମତି କରାଯାଏ।
ଛା ତାପରେ
ତାର-ଅ ମାନେ ପ୍ରସ୍ ମାନେ ତାର ଯେମିତି, ଆମେ ପ୍ରଣାଳୀଟା ମୁଁ କହୁଛି ମାନେ, ଯେମିତି-ଇଁ ପ୍ରଥମେ କୁକୁଡ଼ା ମାଂସକୁ ଭଲରେ ଧୋଇକି ଆମେ ସେତ୍, ମାନେ ସେଥିରେ ଲୁଣ, ହଳଦୀ ତି ଯାହା ଆମର ଅଁ ମସଲା ଉଁ ଉ ଜିରା ଧନିଆ ଗୁଣ୍ଡ ତା ସହିତ ଦହି ଆଉ ଉଁ ବିରିୟାନୀ ମସଲା, ମୋଟା ମସଲା ବି ଉଁ ପକେଇବା। ଅଁ, ସେଥିରେ ଧନିଆ ପତ୍ର, ପୁଦିନା ପତ୍ର ଅଦା ରସୁଣ ତାର ଗୋଟେ ଏଁ ଗ୍ରାଇଣ୍ଡ କରିକି ତାକୁ ମସଲାରେ ମସଲା ବାଟିକି ତାକୁ ଉଁ ତାର ପେଷ୍ଟ ବି ଆମେ ଦେଇପାରିବା। ଆଉ, ଗୋଟେ ଭଲ ପେଷ୍ଟ ଗୋଟେ ବିରିୟାନୀ ପେଷ୍ଟ ବି ଆଜିକାଲି ଆଁ ମାର୍କେଟରେ ମାନେ ବଜାରରେ ମିଳୁଛି ଜୋଉଟା ସେଟା ସେଟା ବି ଦେଇକି ବି, ତା ସେଥିରେ ଗୋଳେଇକି ସବୁଁ
ହୁଁ।
ଘଣ୍ଟାଟେ ଖଣ୍ଡେ ଆମେ ରଖିଆକୁ ପଡ଼ିବ। ମାନେ ସେଟା ଭିତରୁକୁ ସେମିତି ସବୁ ଭଲରେ ମିଶିକି ଯେଁ ତି ରହିବ, ଭିତରୁକୁ ଭେଦିବ ସେମିତି ରଖିବାକୁ ପଡ଼ିବ।
ରଖିଲେ ଯାଇକିରି ସେ ଭେଦିବ ନାଇକି। ଆଉ, ଯଦି ନ ନ ଗୋଲେଇକି ମନେକର ଓ ସାଙ୍ଗେ ସାଙ୍ଗେ କରିଦବା। କଣ ଖରାପ ହେବ?
କିଛି ଖରାପ ହବନି ଗୋଳେଇଲେ ସେଟା ଟିକେ ବେଶୀ ମାନେ ସ୍ଵାଦିଷ୍ଟ ହବ। କାହିଁକି ନା ଭିତରୁକୁ ସବୁ ମସଲା ପଶିଥିବ। ଆଉ ଯଦି ଆମେ ତାକୁ ରାତିରୁ ଗୋଳେଇିକି ବି ଆମେ ଯଦି ଫ୍ରିଜରେ ରଖିପାରିବା ତାହା ବେଶୀ ଭଲ ହବ ଆଉ ଆମ ଆଉ ଏମତି ଆମେ ଯେମିତି ଖାଉଛୁ ବାହାରେ କିଣିକି ସେମାନେ ତ ଏତେ ମନୋଯୋଗ ଦେଇକି କରୁନାହାନ୍ତି ହେଲେ ମଧ୍ୟ ସେମାନେ ସାଙ୍ଗେ ସାଙ୍ଗେ ଆଣିକି ସେଟା ମାନେ ମାଉସ କିଣିକି ଆଣିଲେ ସାଙ୍ଗେ ସାଙ୍ଗେ ସେମାନେ ଦହି ଫହି ସାଙ୍ଗେ ସାଙ୍ଗେ ଗୋଳେଇକି କରିବେ କିନ୍ତୁ ଆମେ ଯେ ଘରେ କରୁଛୁ ସେଇଟା ଟିକେ ଆମେ ଭଲରେ ବେଶୀ ସ୍ଵାଦିଷ୍ଟ ହେବା ପାଇଁ ଆଉ ଟିକେ ଗୁଳେଇକି ରଖିଲେ ଭଲ।
ଓହୋ। ଆଚ୍ଛା ଆଛା ହଁ ହଁ ତାପରେ ତାପରେ ଗୋଳେଇଲା ପରେ ତାପରେ
ରଖିବେ ଗୋଳେଇକି ରଖି ସାରିଲା ପରେ ଆମେ ତାପରେ ଚାଉଳକୁ ଧୋଇବା ଚାଉଳକୁ ଧୋଇକି ସେଥିରେ ଯାହା ଆମର ମାନେ ଗୋଟା ମସଲା ହଉଛି ପାନମୁହୁରି ଆଉ ସାହା ଜୀରା ଗୋଟେ ବିରିୟାନୀ ରାଇସ ସେଇଟା ଗୋଟେ ସ୍ପେ ମାନେ ସେଇଟା ଗୋଟେ ପଡ଼େ ସେ ଜିରାଟା ଆଉ ସାଧାରଣ ଜିରା ଗୋଟେ ଗୋଟେ ଆମେ ଏମିତି ଝୁଙ୍କ ଫୁଙ୍କ ଦେଲାବେଳକୁ ଯେଉଁ ଜିରା ପକାଉଛୁ ସେଇଟା ଜିରାଟା ବ୍ୟବହାର ନ କରିକି ଯେମିତି ମାନେ ହଁ ସାହାଜିରା ବୋଲି ଗୋଟେ ସେଇଟା ମିଳେ ସେଇଟା ବିରିୟାନୀ ସାଧାରଣତଃ ପକାଯାଏ ସେଇଟା ପକେଇବା ତାପରେ ଅଳେଇଚ ଆଉ ଗୁଜୁରାତି ଆଉ ତାପରେ ତେଜପତ୍ର ଦେହ ପାଣିରେ ଗରମ ପାଣିରେ ଯାହାକୁ ପକାଇବା ପକେଇ ସାରିଲା ପରେ ସେ ପାଣି ଯେତେବେଳେ ଫୁଟିବ ସେତେବେଳେ ଯେଉଁ ଚାଉଳ ଧୋଇକି ରଖିଥିବା ସେଇ ଚାଉଳକୁ ଆମେ ପକେଇକି ଯେମିତି ଭାତ ବନାନ୍ତି ସେମିତି ବନେଇବା କିନ୍ତୁ ମାନେ ଅଧା ବନେଇବା ଭାତ ପୁରା ହେଇନଥିବ ଚାରି ଭାଗରୁ
ଓହୋ।
ହଁ ଦି ଦି ଭାଗ ହେଇଥିବ ସେମତିଆ ଭାଗ
ଟିକେ ଟିକେ ଟାଣ ଥିବ ନା କି।
ହଁ ଟିକେ ଟିକେ ଟାଣଥିବ
ଅଛି।
ସାରିଲା ପରେ ଅକ୍ଚୁଆଲି ଆପଣ ମାନେ ପୁଦିନା ପତ୍ର ଧନିଆ ପତ୍ର ବି ପକେଇବା ଲେମ୍ବୁ ବି ପକେଇଲେ ସେଇଟା ଟିକେ ଭାତ ଗୁଡ଼ା ବେଶୀ ଜାକି ଜାକି ହବନି ସେଇଟା ଟିକେ ଖୋଲି ଖୋଲିକି ହବ ରିଫାଇନ୍ ତେଲ ବି ଟିକେ ହଁ ସେଥିରେ ପକେଇବା ପକେଇଲେ ଭାତଟା ଟିକେ ଝୁଲ ହବ ଏମିତି କାହା ସାଙ୍ଗେ ଭାତଟା ଲାଗିବନି ଗୋଟା ଗୋଟା ହେଇକି ହବ।
ହୁଁ।
ଆଣି ସାରିଲା ପରେ ତାପରେ ତାକୁ ଆଡ଼େ ଆମର ଯୋଉଁ ମାଂସର ବନଉଥିବା ଯୋଉ ଚି କୁକୁଡ଼ା ମାଂସ ତାର ଯୋଉ ଉମ୍ ଖୁରୁମାଟା ଆମେ ପ୍ରସ୍ତୁତ କର ରିଥିବା ସେଇଟା ତାପରେ ଇଁ ଉମ୍ ଅଧା ବାଟରେ ସେଇଟା ବି ଅଧା ବି ହେଇଥିବ ବେଶୀ ହେଇନଥିବ। ତାପରେ ଏକା ସାଙ୍ଗେ ଭାତରେ ଦେବା ଭାତ ହେଇସାରିଲା ପରେ ଏମତି ଆ ଗୋଟେ ଆଗ ଅଧା ଭାତର ଟିକେ କିଛି ଅଂଶ ପକ ପକେଇକି ପୁଣି ଏ ମାନେ ମାଉଁସ ଯୋଉ ଆମେ କରୁଥିବା ସେଇଟା ପକେଇବ, ତାପରେ ଏଁ କେତେଜଣ ମାନେ ଘରେ କଲେ ସାଧାରଣତଃ ଆମେ ଯୋଉ ସରଳ ଭା ମାନେ ଏମତି ସାମାନ୍ୟ ଇଏ କରିପାରୁଥିବ କିନ୍ତୁ ଯଦି ସେ ଘରକୁ କିଏ ଯଦି କୁଣିଆ କିିଏ କି ଆସୁଛନ୍ତି ଟିକେ ଘରକୁ ଆମେ ଡାକିଚେ ମନେକର କାହାକୁ, ଟିକେ ଭଲ କରିବା ପାଇଁ ଉଁହୁଁ, ଅଧିକ ସ୍ୱାଦିଷ୍ଟ କରିବା ପାଇଁ ସେଥିରେ କାଜୁ, କିସମିସ, ପିଆଜ ବି ଆମେ ଟିକେ ଛାଣିକି ରଖିଥିବା ସେ ଯୋଉ ଲେୟାରର ଗୋଟେ ଗୋଟେ ପକେଇ ପକେଇକି ଦବା ଆଉ। ଗୋଟେ ପରସ୍ତ ଆଗ ଭାତ ପକେଇବା ତାପରେ ସେ ପିଆଜ ଆମର ଯୋଉ ଛାଣିକି ରଖିଥିବା ସେଗୁଡ଼ା ସବୁ ପକେଇବା ତାପରେ ଧନିଆ ପତ୍ର ଯା ପଛେ ସେଠି ପକେଇବା, ଫୁଣି ଆଉଥରେ ପୁଣି ମାଉଁସ ପକେଇବା, ପୁଣି ଭାତ ତର ଏନ୍ତି ଗୋଟେ ପରସ୍ତ ଏନ୍ତି ସବୁ ପକେଇକି ଏ ଦି ତିନି ପରସ୍ତ ପକେଇ ସାରିଲା ପରେ ସେରାକୁ ଉମ୍ ଦି ଅଧ ପନ୍ଦର ମିନିଟ୍ ଆ ପର୍ଯ୍ୟନ୍ତ ଟିକେ ବସେଇବା, ଗରମ ପାଣି ଉପରେ ତାପରେ ସେ ହେଇ ହେଇଯିବ ଭଲରେ ତାପରେ କିଛି ସମୟ ସାଙ୍ଗେ ସାଙ୍ଗେ ଆଉ କାଢ଼ିବାନି, ତାପରେ
ଆଚ୍ଛା।
ଆଉ ରଖିଥିବା, କିଛି ସମୟ ପରେ ଏ ବନ୍ଦ କରିବାର ଆହୁରି ପନ୍ଦର ମିନିଟ୍ ପରେ, ବାମ୍ଫରେ ତାର ଟିକେ ଭଲରେ ସେ ହେଇଯିବ। ବାମ୍ଫର ହେଲା ପରେ ତାପରେ ଉଁ କାଢ଼ିଆ ଆଉ।
ଓ ଏ ପାଇଁ ଦଦା ତ ଘରେ କଲେ ଆଉ ଟିକେ ସ୍ଵାଦ ହଉଥିବ, ହୋଟେଲମାନଙ୍କରେ ତ ଆଜିିକାଲି ସବୁ ମିଳିଯାଉଛି ରେଡିମେଡ୍ସ। ତାଙ୍କର ସବୁ ମୁଁ ଯାହା ମୋର ଅନୁଭୂତିରୁ ହୋଟଲମାନଙ୍କରେ ବେଶୀ ଗରିଷ୍ଠ ତାଙ୍କର ଟିକେ ରହିବ ଆଉ। ଘରେ କଲେ ନିଜ ଇଚ୍ଛା ଅନୁସାରେ କୁକ୍ ମାନଙ୍କର ଅ ବେଶୀ ମସଲା ଦରକାର ଅଧିକ ମସଲା ପକେଇପାରିବେ କିନ୍ତୁ କମ ମସଲା ଦରକାର, କମ ମସଲା ପଡିବ। ଆଉ ନିଜ ଇଚ୍ଛା ଅନୁସାରେ ମାଂସ କ୍ଵାଣ୍ଟିଟି ଅଧିକ ପକେଇ ପାରିବ, ହୁଁ, ନହେଲେ କମ କରି ପାରିବ। ଆଉ ବେଳେ ବେଳେ ବିରିୟାନୀରେ ଦେଖ ବାହାରେ ହୋଟେଲରେ ଖାଇଲେ କଣ କି, ବେଶୀ ବଡ ବଡ ମାଂସ ଥାଏ ହଁ ସେଇଟା ଖାଇ ହୁଏନି। ଏ ବାସ୍ନା ଭଲ ହଉଥିବ କିନ୍ତୁ ଖାଇଲାବେଳକୁ ସେ ମାଂସ ଗୁଡା ସିଜି ନଥିବ। ଆଉ ଘରେ କଲେ ତ ନିଜେ ହୁଁ, ଆଉ ଏତେ ସମୟ ତାକୁ ବତ୍ ତୁରେଇକି ଯୋଉ ରଖାହଉଛି, ସେଟା ତ ନିହାତି ଭାବରେ ଯଦି ହୋଟେଲରେ କଣ କି ସେମାନେ ପଇସା ପାଇଁ କରିଦଉଚନ୍ତି, ପଇସା ପାଇଁ କରିଦେଲା ପରେ ଯେ ମନଇଚ୍ଛା କେତେ ଗୁଡ଼ାଏ ଜାଗାରେ ଭଲ ଲାଗୁଛି, ନାଇଁ ବିରିୟାନୀଟା କିନ୍ତୁ ଆଜିିକାଲି ବହୁତ ସୁ-ସୁବିଧା ହୋଟେଲ ଫୋଟେଲ ଏଇ ବାହାଘର ଫହାଘର ଭୋଜି ଭାତ ଘରେ ବି ଭୋଜି ଭାତ ହେଲେ ଆଗରୁ କଣ ଭାତ ଡାଲି ମାଂସ ସବୁ କରୁଥିଲା ଆଜିକାଲି ବିରିୟାନୀ କରଦେଲେ ବାସ ରେଡି ଖାଇଲେ ସବୁ। ସୁବିଧା ଆଉ, ଆଉ ଟେଷ୍ଟ ମଧ୍ୟ ସ ସୁ ଭଲ ଲାଗେ ସୁସ୍ୱାଦୁ ଭଲ ଭୋଜନ ହୁଁ ଆଉ।
ହଁ ସେଇଟା, ସେଇଟା ଆକ୍ଚୁଆଲି ଆମେ ଯେଉଁ ବନାଉଛେ ସେଇଟା ଆମେ କଣ ଆମେ ଘରେ ଭଲ ତେଲରେ ଯୋଉଟା କି ଆମେ ଭଲ ତେଲ ଏବେ ବ୍ୟବହାର କରୁଛେ କିନ୍ତୁ ଯଦି ହୋଟେଲ ମାନଙ୍କରେ ଯେଉଁ ଦେଖୁଛେ ସବୁ କୋଉ ତେଲ ବି ସେମାନେ ଆଗରୁ ଛାଣିଥିବା ତେଲ ବି ସେ ସେଥିରେ ମାନେ ବ୍ୟବହାର କରୁଛନ୍ତି। ସେମତି ଯେମିତି ତାର ଟିକେ ସ୍ଵାଦ ଟିକେ ଭିନ୍ନ ପ୍ରକାର ଆସୁଛି ଆଉ, ତା ସହି ତ ବି ଆମେ ଆଉ ଖାଇବା ପାଇଁ ତା ସହିତ ଆମେ ଦହିର ଗୋଟେ ଆମେ ଏମିତି ଏ ଗୋଟେ ଉ ଇଏ ବନଉଚେ କାକୁଡ଼ି ପିଆଜ ଫିଆଜ ଦେଇକି ଏମିତି ଆମେ ସା ସାଲାଡ଼ ଯେଉଁ ସେ ସାଲାଡ଼ ଖାଉଛନ୍ତି ସେମିତି ବି ବନେଇ ପାରିବେ। ପନିପାରିବା ଆଉ ନହେଲେ ଯେଉଁ ଦହିର ଯେଉଁ ଉ ଦହିଟା ଅ ଟିକେ ତାକୁ ଟିକେ ଦହିଟା ଘୋଟିକି ସେଥିରେ ଗୋଲ-ଗୋଲମରିଚ ତାପରେ କଞ୍ଚାଲଙ୍କା ଏତିକି ସବୁ ଦେଇକି ଭଲରେ ଗୋଳେଇବେ। ତାକୁ ବି ବ୍ୟବହାର କଲେ ଖାଇଲେ ଭଲ ଲାଗିବ।
ଓ ଠିକ୍ ଅଛି ଧନ୍ୟବାଦ।
ଧନ୍ୟବାଦ।